ହଁ ନ୍ତି।
ହଁ ଏଇ ଏଇଠି ଟିକେ ବସିକି ଏଇ ଯୋଉ ଦେଖୁଥିଲି ଟିଭିରେ ସନି ଦେବ ଦଉଛି ସିରିଏଲ ତ ସେଇଟା ଟିକେ ଦେଖୁଥିଲି ଏଇନା ଆଉ ଆପଣ
ଏ ମୁଁ ଇଏ ରୋଷେଇ ଟିକେ କରୁଛି ରୋଷେଇ ରେ କରୁଛି କଣ ଭେଣ୍ଡି ଆଳୁ ଭାଜୁଛି ଆଉ ରୁଟି ଆଉ ତା ସହିତ କ୍ଷୀର ଅଛି ଆଉ ସେ ଯୋଉ ସକାଳେ ଟିକେ କ୍ଷିରି କରିଥିଲି କ୍ଷିରିରୁ ଅଛି ଖାଇବ ଆ
ହ ହଁ ଆଜି ପୁରା ବଢିଆ ଖାଇବା
ହଁ
ହଁ ମୁଁ ତ ଏଇଠି ବସିକି ଦେଖୁଥିଲି ଆଉ ଆପଣଙ୍କୁ ରୋଷେଇ କରିବାକୁ ଭଲ ଲାଗେ
ମତେ ତ କୁକିଂ ଭାରି ପସନ୍ଦ
ସବୁ ତ ଶିଖିଥିବେ ଆଉ କଣ କଣ ପିଠା ସବୁ ଶିଖିଛନ୍ତି?
ମୁଁ କହିବାକୁ ଗଲେ ମତେ ଆରିଶା ପିଠା ଟା ଟିକେ ଡିଫିକଲ୍ଟ ଲାଗେ ମୁଁ ବେଶୀ ମାନେ ସେଇଟା ଠିକ ରେ କରିପାରେନି ନହେଲେ ଏଇ ଯୋଉ ସୁଜି ରେ କାକେରା ଆଉ ସୁଜିରେ ଯୋଉ ସୁଜି ମଣ୍ଡା ଚାଉଳ ମଣ୍ଡା ଚାଉଳରେ ଯୋଉ ସା ତପୁର ମଇଦାରେ ଯୋଉ ସାତ ପୁର ସବୁ ମୁଁ କରିଦିଏ ଆପଣ କଣ ଜାଣିବେ କଣ ଶୁଣିବେ କହିଲାନ୍ତି କୋଉଟା ର ରେସିପି କହିବି
କଣ ସେ ସାତପୁର କହିଲେ ସେଇଟା ମୁଁ ଜାଣିନି ଟିକେ କହିଲେ
ଏଇ ଯୋଉ ସାତପୁରୁ ମଇଦା ରେ ନା ଏଇ ଯୋଉ ଚାଉଳରେ କହିବି
ଚାଉଳ ଟା ଟିକେ କୁହନ୍ତୁ
ମେ ଯୋଉ ଚାଉଳ ମାନେ ଅରୁଆ ଚାଉଳ କି ଆପଣଙ୍କୁ ଯୋଉ ମାନେ ଯେ ଅରୁଆ ଟାରେ କଲେ କଣ ହବ ସେ ଯୋଉ ଟିକେ ଟାଣ ହବ ସେ ଟାଣ ଉଷୁନା କଲେ ଭଲ ପିଠା ବି ହବ ଖାଇବା ନରମ ବି ହବ ପିଠା କିନ୍ତୁ ଉ ଉସୁନା ଟା ଆମ ଆମର କଣ ଠାକୁରଙ୍କୁ ଦିଆ ହୁଏ ତ ସେଥିପାଇଁ ଅରୁଆରେ କରନ୍ତୁ ଆଉ ଆମେ ଯେତେବେଳେ ଖାଉ ସେତେବେଳେ ଉସୁନା ରେ କରୁ ଆଉ ଆଉ ଉସନା ରେ ଉସ୍ନା ରେ କରିଆକୁ ଗଲେ ଉଷ୍ନା ଚାଉଳ ଟା ଟିକେ ବେଶୀ ସମୟ ମାନେ ରା ରାତିରେ ବତୁୁରି ଦେବେ ପୁଣି ସ ଖାଳୁ ସେ ଚାଉଳକୁ ଭଲ ସେ ଛାଣିକି ଉ ମାନେ ଏମତି ଫେନ୍ ପବନ ଖରାରେ ପକେଇବେନି ଫ୍ୟେନ ପବନ ଏମିତି ନର୍ମାଲ ପବନ ରେ ଶୁଖେଇବେ ଟିକେ ଶୁଖେଇ ସାରିଲା ପରେ ସେ ଚାଉଳକୁ ଭଲ ସେ ଗ୍ରାଇଣ୍ଡିଙ୍ଗ କରି ଚା ମାନେ ଚଲ୍ହେଇ ଚଲ୍ହା ଗୋଟେ ଯୋଉ ଚହ୍ଲାରେ
ହଁ
ହେଇକି ତାର ଯୋଉ ଗୁଣ୍ଡ ଟା ଭଲସ ଯେମିତି ପୁରା ପ୍ଲିନ ଭଳିଆ ହବ ଯେମିତି କରିନେବେ ତାପରେ ତାକୁ ସେମତ୍ ଯୋଉ କୁହନ୍ତ ଆମର ମଣ୍ଡା ପିଠା କଲା ବଳେ ଯୋଉ ଆନ ଆଣଟା ପ୍ର ସ୍ତୁତ କରନ୍ତି ଯୋଉ ଦୋ ଟା ଗରମ ପାଣି ରେ ପକେଇକି
ହୁଁ ହୁଁ
ସେମତି ସେ ଡ୍ରୋ ଟା କରିବେ ସେ ଡୋ ଟା କରିବା ଭିତରେ ସେ ଯୋଉ ନଡିଆ, ଛେନା ସୁଜି ସବୁ ମିଶେଇକି ଗୋଟେ ତାର ପୁରଟ ତିଆରି କରିବାର ଅଛି ମାନେ ସବୁ ମିଶେଇକି ଘର ଆଞ୍ଚରେ ବସେଇକି ଭଲସେ କଲେ ମାନେ ସେଇଟା କିନ୍ତୁ ଆମର ଗ୍ୟାସ ରେ ନୁହଁ ଚୁଲିରେ ଗଲେ ମାନେ ପରଫେକ୍ଟ ତାର ଟେଷ୍ଟ ଟା ଆସେ ସେ ଚୁଲି ରେ ଭଲ ସେ ମାନେ ସେ ଘୋଡ ଟାକୁ ପୁରା ଫୁଟେଇ ଫୁଟେଇ ତିଳ ପକେଇବ ତା ଫାଷ୍ଟରେ ତାପରେ ଟିକେ ସୁଜି ଭାଜିକି ରଖିଥିବେ ତାକୁ ପକେଇବେ। ସୁଜିକି ଭାଜିକି ରଖି ସାରିଲା ପରେ ସେ ଯୋଉ ଯୋଉ କଣ ଆମର କୁହନ୍ତି ଗୁଜୁରାତି।
ହଁ।
ଗୁଜୁରାତି ଗୁଣ୍ଡ ଟିକେ ପକେଇବେ ଗୁଜୁରାତି ଗୁଣ୍ଡ ପକେଇ ସାରିଲା ପରେ ଅ ନଡିଆ ଆଉ ସେ ଯୋଉ ଛେନା କୁ ଛେନାକୁ ଚକୁଟି ଦେଲା ବେଳେ ଯେମିତି ଛେନାଟା ନଡିଆ କୁର ଭଳିଆ ଦେଖାଯିବ। ସେମତି ଦେଖାଯିବ ଯେମତି ନଡିଆ ସହିତ ମିଶିଯିବ ଯେମତି। ସେମତି ମାନେ ଏମତି କୁସ୍‌ ଚାରି ପାଞ୍ଚ ତା ଜିନିଷ ସବୁ ମିଶେଇକି ଗୋଟେ ପୁର ତିଆଦି ହବ ସେ ପୁରକୁ ସେ ଯୋଉ ଆଣ ଭିତରେ ଭଲସେ ଆଣକୁ ଦଳିକି ଅଟା ଭଳିଆ ଚକୁଡିକି ଆଣଟାକୁ ପୁରା ଛୋଟ ଛୋଟ ଯେମତି ପୁରୀ କରନ୍ତି ସେମିତ୍। ଛୋଟ ଛୋଟ କରିକି ତା ଭିତରେ ପୁରେଇକି ଦି ଫୋଲ୍ଡ କରିକି ଯେମ୍ ତାକୁ ଟିକେ ତା ମୁହଁ ପାଖରେ ପୁରା ଟିକେ ଷ୍ଟାଇଲ ଷ୍ଟାଇଲ କରିକି ମୁଡି ଦିଅନ୍ତି ସେ ମୁଡିଲାଯାଏ ମାନେ ସେ ମୁଡି ଏମ୍ତି ମୁଡିବେ ଯେମ୍ତି ତା ଭିତରେ ଛଉ ବାହାରିବନି। ସେ ଯୋଉ ପୁରଟା ବାହାରିବନି।
ଅ ହଁ।
ଟିକେ ଦେଖିବେ ସେଟା କୋଡ଼ା କୋଉ ଆ ଆପଣଙ୍କ ଘରେ କିଏ ବଡ ଥିବେ ସେ ଦେଖିଲେ କହିବେ ବୋଧେ ମତେ ଲାଗୁଚି ଜାଣିଥିବେ। ଉଁ ସେଇଟା ପୁରିହିଁ ତାକୁ କେ ତେଲରେ ଉଁ ଭା ନା ଫାଷ୍ଟ ରେ ସେ ଯୋଉ ଗରମ୍ ଯେମ୍ତି ମଣ୍ଡାକୁ ସିଝାନ୍ତି
ହୁଁ-ହୁଁ।
ସେମ୍ତି ସିଝେଇ ଦେବେ ଉଁ ଯଦି ସିଝେଇକି ଆପଣ ଖାଇବେ ସେମ୍ତି ବି ଖାଇ ପାରିବେ ନହଲେ ପୁଣି ତାକୁ ଗୋଟେ ଅଛି ସେ ଯୋଉ କ୍ଷୀର ସା ତାକୁ ପୁଣି କ୍ଷୀର କଞ୍ଚା କ୍ଷୀର ଯୋଉ ଗାଈ କ୍ଷୀର କି ଓମ୍ ଫେଡ୍‌ କ୍ଷୀର ତା ସହିତ ଫୁଟେଇକି ବି ଖାଇପାରିବେ ମାନେ ତାକୁ ମାନେ ପାଞ୍ଚ ମିଣ୍ଟି କ୍ଷୀର ଗରମ୍ କରିକି କ୍ଷୀର ଟି ଚିନି ପକେଇ ତେଲେ ସେ ପିଠା ପକେଇକି ଆଉରି ଫୁଟେଇକି ଟିକେ ଖାଇ ପାରିବେ ସେ ସେଇଟାର ଭଲ ଟେଷ୍ଟ। ଥାଏ ଆଉ ଗୋଟେ ନହେଲେ ପୁଣି ସେ ସିଝା ପିଠାଟାକୁ ତେଲରେ ଛାଣିକି ଖାଇଲେ ଆହୁରି ବଢିଆ ଲାଗେ।
ହଁ ଆଗ ମୁଁ ବି ସେମ୍ତି ଶିକ୍ ଖିଛି ଏମତି ଆମର ଚାଉଳ ମଣ୍ଡା ସୁଜି ମଣ୍ଡା ଆଉ ଆମର ସୁଜି କାକେରା ଚକୁଳି ଆଉ ଓଉ ଆମର ଯୋଉ ମାନେ ପୋଡ ପିଠା ଛେନା ପୋଡ ପିଠା ଗୋଟେ ହୁଏ କ୍ଷୀର
ହଁ-ହଁ-ହଁ-ହଁ ମତେ ଛେନା ପୋଡ ପିଠାଟା ବି ପସ୍‌ ମାନେ ଜାଣିଚି ମୁଁ କହିବାକୁ ଗଲେ ମତେ କୁକିଂରେ ଯାହା ମତେ ଦେବେ କରଦେବି କିନ୍ତୁ
ଆଉ ଆସିଛି ସେମ୍ତି ଆଉ ମୁଁ ମାନେ ଶିଖିଚି ଆଉ ଆପଣ ଇଟଲି ଶିଖିଛି ଆଉ ତାପରେ ଆମର ଯେ ତ ଜାଣିଥିବେ ସୁଜି କାକେରାଟା ଆମର କଣ ହୁଏ ନା ଯେ ସୁଜିରେ ହୁଏ ଯେତବେଳେ ସୁଜିଟାକୁ ଆମେ ଜନ୍ତୁ ପାଣି ଗ ଇ ଦଉ ମାନେ ସୁଜି ଅନୁସାରେ ନେଇକି ଧରିନିଅ ଦି କିଲୋ ସୁଜି ଧରିନିଅ କଲେ ତ ସେ ତସଲାରେ ସେଇ ଅନୁସାରେ ପାଣି ଦଉ ତାପରେ ସେଇଥିରେ ମୁଁ କଣ କରେ ଟିକେ ବାସ୍‌ ନା ପାଇଁ ଗୁଜୁରାତି ବି ଛେଚିକି ପକେଇଦିଏ, ଆଉ ତା ପରେ ସେଇଥିରେ ଆମର ସୁଜିକି ପକେଇକି ଚିନି ତାପରେ ପକେଇ ଭଲସେ ସେଟା ଜନ୍ତାଟା ଯେତେ ଭଲ କରିବେ ସେ ତେ ପିଠାଟା ଭଲ ହବ ତ ଜନ୍ତି ସାରିଲା ପରେ ତାକୁ ଆଣୁ ଆଗୁରୁ ତ ମାନେ ଯେତେ ନଡିଆ ପୁର ମାନେ ଖାଇବାକୁ ପସନ୍ଦ କରନ୍ତି ସାଦା କାକେରା ବି ଖାଆନ୍ତି ଦିଟାଙ୍କ ହୁଏ ଆମ ଘରେ ତା ନଡିଆ ପୁର ପାଇଁ ମୁଁ କଣ କରେ ନଡିଆ ଟାକୁ କୋରିକି ରଖିଥିବେ ସେଥିରେ ଟିକେ ମାନେ ଭାଜିଦିଏ ଗୁଡ ପକେଇକି ଚିନି ପକେଇକି ବି ଭାଜିଲେ ଭଲ ଲାଗେ ମତେ ଟିକେ ଗୁଡ ଟା ଭଲ ଲାଗେ ଗୁଡ ପକେଇଦି ହଁ। ତ ସେଇଟା ଭାଜି ସାରିଲା ପରେ ସେଟା ମାନେ ଗୋଲ୍-ଗୋଲ୍ କରିକି ଏମ୍ତି ପୁର ପୁରେଇକି କରିସାରିଲା ପରେ ଛାଣ ସାଧାରତ କଣ ନର୍ମାଲି ଖାଲି ଗୋଲ୍ କରିଦେଲେ, ଆଉ ତାକୁ ହାତରେ ଚାପୁଡେଇ ଦେଲେ ତାକୁ ଛାଣିବେ, ଆଉ ପିଠାପଣାରେ ମାନେ ଭଲ ଆରିସା ପିଠା ଟାଣ ଯେମ୍ତି ହେଲେ ଆପଣଙ୍କୁ କଷ୍ଟ ମତେ ବି ମାନେ ଆରିସା ଟା ମୁଁ କେବେ କରିନି। ମାନେ ଦେଖିଚି କିନ୍ତୁ ସେଠାରେ କଣ କହିଲେ ଆରିଜାର ଟିକେ ଭାକ ମାପ କମ ହେଇଯିଵ ପିଠା ଟା ଭାଙ୍ଗି ଯିବ ଛାଣିଲା ବେଳକୁ ଆ ତ ସେଇଟା ଅସୁବିଧା ହୁଏ।
ହଁ ମୋ ଦିଦି ଥରେ ଆଡିସା ପିଠା କରୁଥିଲା ବାସ୍ ଟିକେ ମିଠା କମ୍ ହେଇ ଥିଲା ନହେଲେ ସେ ପୁରା ପରଫେକ୍ଟ ପୁରା ପରଫେକ୍ଟ ବନେଇଥିଲା। ମାନେ ତାକୁ କୁ କେମିତି କଣ ସେ ବନେଇଲା କେଜାଣି ମାନେ ପିଠା ମାନେ ପିଠା ପୁରା ବନିଥିଲା ଆଉ। କିନ୍ତୁ ମତେ ସେ ଆରି ଟା ଆଡିଶା ପିଠା ମାନେ ମାନେ ଏତେ ଡିଫିକଲ୍ଟ ମୁଁ ବନେଇ ପାରିବିନି ତାକୁ। ମୁଁ ଏମିତି କହିବାକୁ ଗଲେ ମତେ ବେଶୀ ରେ ସେ ଯୋଉ ଉଁ ଉଁ ଚାଉଳ ଆଉ ବିରି ମିଶେଇକି ଯୋଉ ଚକୁଳିରେ ଆଳୁ ମାନେ ଧୋସା ଯେମିତି କରନ୍ତି ଆଳୁ ଫାଳୁ ପକେଇକି ଭିତରେ।
କ କହିଲେ?
ଏ ଯୋଉ ଚକୁଳି ଚାଉଳ ଆଉ ବିରିରେ ଯୋଉ ଚକୁଳି ଭଳିଆ କରିକି ତା ଭିତରେ ଯୋଉ ଆଳୁ ଆଳୁ ପକେଇକି ଧୋସା ଭଳିଆ କରନ୍ତି।
ହଁ ହଁ ତ ମୁଁ କ କରେ ନାଁ। ଚ ଯୋଉ ବିରି ଆଣଟାକୁ ପୁରା ମାନେ ଯେତେବେଳେ ଚକୁଳି ମାନେ ଦୋସା ଭଳିଆ ଚକୁଳି ଖାଇବାକୁ ମାନେ ଛୋ ଛୋଟ ପିଲାମାନେ ବି ଭାରି ପସନ୍ଦ କରନ୍ତି। ମୋଟା ଚକୁଳ ତ ଆଜିକାଲି ଆଉ କେହି ଖାଉନାହାନ୍ତି। ଆସ ସେ ସରୁ ଟା କଣ ଟିକେ ପାଣିଆ କରିକି ମାନେ ଆମେ କଣ ପ୍ରାୟ ତା ଆଗରୁ ଆମେ ବିରିୟାଣ କଲେ ଟିକେ ବହଳିଆ କରୁ। କିନ୍ତୁ ଏବେ ଯେହେତୁ ସମସ୍ତେ ସ୍ୱଦ ବଦଳିଗଲାଣି ପତଳା ଚକୁଳି ଭଲ ପାଉଛନ୍ତି ତ ମୁଁ କଣ କରେ ମାନେ ବେଶୀ ପାଣିଆ କଲେ ତ ପାଣିଫଟ କା କିଛି ବି ଅଳ୍ପ କରେ। ତ ଆଉ ଯେତେବେଳେ ପତଳା କରେ ଗୋଟେ ଅଲଗା ଗୋଟେ ଜାଗାକୁ ଯେମିତି କଂସା କୁ ବାହାର କରିଦିଏ। ଆଉ ସେଥିରେ ଆଉ ପାଣି ଆଉ ଟିକେ ହାଲୁକା ଲୁଣ ପକେଇ ଗୋଳେଇ ଦିଏ। ତାପରେ ଟିକେ ତାୱା ଟା ଆମର ତ ପତଲା ହେଇଥିବ ସେଥିରେ ଟିକେ ପାଣି ପକେଇଦବେ ଦେଖିବେ ଯେମିତି ପାଣି ଟା ଉପରକୁ ବାମ୍ଫ ଭଳିଆ ଉଠିବ ସେଟାକୁ ପୋଛି ଦେଇକି। ଆପଣ ତେଲ ବ୍ୟବହାର କରନ୍ତୁ। ସୋରିଷ ତେଲ ବା ଘିଅ ଫିଡମ୍ ତେଲ ଯେକୌଣସି ତେଲ ଆପଣ ଖାଉଥିବେ ଆପଣଙ୍କ ପସନ୍ଦରୁ ବ୍ୟବହାର କରିକି ଟିକେ ମାରି ସାରିଲା ପରେ ଆ ସେଇ ଆଣଟାକୁ ମାନେ କଣ କରିବ ପୁରା ପ ପତଳାରେ ଚାରିପଟକୁ ଦେବେ ସମାନ ଭାଗରେ ପତଳା କରିକି ଚାରିପଟୁ ଗୋଲ ରେ କରିଦେବେ। ତାପରେ ଆଗରୁ ଆମେ ତାପରେ ମସଲା ପ୍ରସ୍ତୁତ କରିଥିବା। କେମିତି ସେନା ଆଳୁଟାକୁ କଞ୍ଚା ଆଳୁ ତ ଆଉ ମାନେ ଯିଏ ସିଝେଇକି କ କରିବେ ନା ସିଝେଇଦେବେ ଛୋଟ ଛୋଟୁ କରିକି। ତାପରେ ଆଳୁ ଯଉ ତଳେ ଛଡେଇ କ କରିବା ସେଇ ଆଳୁରେ ଟିକେ ଲୁଣ ଟିକେ ଚାଟ ମସଲା ମୁଁ ପକେଇଦିଏ। ଆଉ ଚେ ଭଲସେ ଚକତିଦିଏ। ଚକଡି ସାଇଲା ପରେ ତାକୁ କଣ କରେ ଆଉ ଗୋଟେ କଡେଇବେ ସିଏ ସେଥିରେ ଅଳ୍ପ ତେଲ ଟିକେ ଅଳ୍ପ ଜିରା ଦେଇକି ସେଥିରେ କଣ କରିବେ ଟିକେ ପିଆଜ ଆଉ ଅଦା ରସୁଣ ର ଅଳ୍ପ ପେଷ୍ଟେ ସେଥିରେ ହଳଦୀ ଗୁଣ୍ଡ ପକା ଲଙ୍କା ଗୁଣ୍ଡ ଆଉ କୌଣସି ଯେମିତି ଡାଲଚିନି ଗୁଣ୍ଡ ଆପଙ୍କର ସ୍ଵା ଦ ନେଇକି ଲୁଣ। ପକେଇକି ଟିକେ ସେ ଆଳୁ ଟା ମାନେ ଆଗ ମସଲା ଟାକୁ ଆଗେ କଷିଦେବେ ଟିକେ ପାଣି ଦେଇ କି। ଅ ପାଞ୍ଚ ରୁ ଦଶ ମିନିଟ୍ ସମୟ ହେଇସାରିଲା ପରେ ସେଧୀରେ କଣ କରିବେ ଆପଣ ଆଳୁ ଟାକୁ ପକେଇକି ଆ ମିନି ବେଶୀ ସମୟ ନୁ। ପାଞ୍ଚ ରୁ ଛଅ ଏତି ସମୟ ଯାଏ ଟିକେ ହାଲ କାନ୍ତା କରିକି ମିଡିୟମ ଫ୍ଲେମ ରେ କରିବେ। ତାପରେ ସେଇ ମସଲା ଟାକୁ ଆଣିକି ଆମର ଯୋଉ ଆଗୁରୁ ମସଲା କରିକି ରଖିଥିବା ଏଇ ଯୋଉ ଚ ଚକୁଳି ତା ଏଇଥିରେ ପକେଇଥିବା ସେଇଥିରେ କ କରିବା ମସଲା ଟା ଦେଇକି ଆସ୍ତେ ଆସ୍ତେ ଚାରିପେଟୁ ଟିକେ ଟିକେ ଉଠେଇକି ତାଉଁ ଉପରେ ଯେମିତି ଦୁଶା ଟା ଆମର ବୁଲାନ୍ତି। ଗୁଲୁ କରିକି ସେମିତି ବୁଲେଇଦବା। ଏପଟଟା ସାଇଟା ଟାକୁ ଟିକେ ପକେଇଦବା। ଆଁ ଗୋଟେ ମିଟିଇ ଖଣ୍ଡେ ରଖିକି ଦେଖିବା ଯେମିତି ଦି ପଟୁ ଟିକେ ନାଲି ନାଲି ହେଇଯିବ। ତା ପରେ ଆମେ ନଉ ଯିବା ତା ସାଙ୍ଗରେ ଆପଣ ଯଦି ସେଇ ମାନେ ମସଲା ଚକୁଳି ସାଙ୍ଗରେ ଖାଲି ତ ଖାଇଲେ ବହୁ ବଢିଆ ଲାଗେ। ଯଦି ତାର ଗୋଟେ ବାଦାମ ଚଟଣି ରହୁଚି ପୁଦିନା ସହିତ ସେଇଟା କରିବେ ବଢିଆ ଲାଗେ।
ମତେ ତ ବାଦାମ ଚଟଣି ଠାରୁ ସେ ଯୋଉ ଡାଲିରେ ଯୋଉ ଇଏ ଡାଲିରେ ଚଣା ଡାଲିରେ କରନ୍ତି ଚଟଣି? ସେଇଟା ମତେ ଭାରି ପସନ୍ଦ ମୁଁ ସେଇଟା ଆମର ଏଇଠି ରୁମ୍ ରେ ମୁଁ ରହେ। ସେଇଟା ମୁଁ କରିକି ଖାଏ। ମାନେ ସେ ଧୋସା ଟା ଆକ୍ଚୁଆଲି ମୁଁ ସବୁ କରିପାରୁଚି କିନ୍ତୁ ସେ ଧୋସାର ବେ ତୋଟା ମୁଁ ଠିକ୍ ରେ କରିପାରୁନି। ମାନେ ମୋର କେତେବେଳେ ପତ ତଳା ହେଇଯାଉଚି ତ କେତେବେଳେ ମୋଟା ହେଇଯିବ ନହେଲେ ଆଳୁ ଫାଳୁ ସବୁ ପରଫେକ୍ଟ ହୋଉଚି। କିନ୍ତୁ ସେ ବସ୍ତା ରୁ ଯୋଉ ଆଣଟା ମାନେ ମୁଁ ତାର ମାପ ଜାଣି ପାରୁନି ନା କଣ? ମାନେ ପ ମାନେ ଠିକ୍ ହୋଉଚି। ଦୋସା ଭଳିଆ ମାନେ ଚକୁଳି ଭଳିଆ ଉଠୁଚି। କିନ୍ତୁ ମୋଟା ଟିକିଏ ହେଇଯାଉଚି।
ହଁ ତ ଆମର ସେ ଏପଟେ କଣ ହୁଏନା ଆମର ଯେତେବେଳେ କଣ ଓଷା ବାର ହୁଏ। ପିଠା ହୁଏ। ଖାଲିରେ ବି ମାନେ କେତେବେଳେ ମନହେଲା ହଁ ପିଠା କରିଦବା ଆଜି ଖାଇବା। ତା ଆମର ଯୋଉ ହୁଏ ଆମର ଗୋଟେ କଡେଇ ପିଠା ହୁଏ। ବିରି ଆଣରେ ତ ମୁ ବୋ ମାନେ ମୁଁ ତ କେବେ କଡେଇ ପିଠା କରିନି କିନ୍ତୁ ମୋ ବୋଉ କରନ୍ତି ମୁଁ ଦେଖିଚି। କଡେଇ ପିଠା ପାଇଁ ସେମିତି ଆମର ନଡିଆ କୋରିକି ରଖିଥିବେ। କଡେଇରେ ସେଇଟା ହୁଏ। କଡେଇରେ ଟିକ୍ କିଏ ଘିଅ ମାରିଦେବେ ତା ସ୍ବାଦ ଟା ଦେଖିବେ ତେଲ ଅପେକ୍ଷା ଘିଅର ସ୍ବାଦ ବଢିଆ। ବାସ୍ନା ବି ଘିଅ ମାରିଦେଲା ପରେ।
ଆମ ଘରେ ଆମ ମାମା ଘିଅ ମାରନ୍ତି। ଏମତି ଖାଲି ସର ଉଠିକି ରଖିବେ। ମାନେ ଏତେ ଖଣ୍ଡେ ସର କରିକି ତାକୁ ଗ୍ରାଇଣ୍ଡିଂ ଥଣ୍ଡା ପାଣିରେ ଯେମିତି ଫ୍ରିଜରେ ଥଣ୍ଡା ପାଣି ରଖିକି ତାଇରେ ଥଣ୍ଡା ପାଣି ଆଉ ସେ ଯୋଉ ସର ଉଠେଇକି ରଖିଥିବେ ତାକୁ ପକେଇ ଗ୍ରାଇଣ୍ଡିଙ୍ଗ କରିଦେବେ ଏମିତି ହାତରେ ଫେଣ୍ଟି ପକେଇବେ ଏତେ ଏତେ ସର ବାହାରିବ ସେ ଯୋଉ କଣ ତାର ଲହୁଣୀ ଲବଣୀ ଭଳିଆ। ବାହାରିବୁ ପୁଣି ତାକୁ କଣ କ ଚୁଲି ରେ ବସେଇକି ତାକୁ ଫୁଟେଇକି ଘିଅ କରିକି ଆମ ମାମା ଘରେ ରଖୁଚନ୍ତି।
ସେମିତି ଘିଅ ଅଳ୍ପ ହୁଏ। ଆମର ଯେହେତୁ ଅଳ୍ପ କ୍ଷୀର ଆସେ ତ ଅଳ୍ପ ହୁଏ ତେଣୁ ସେ ପି ପିଠଟା ଉପରେ କଣ କରିବ ଅଳ୍ପ ଆଣ ଦେଇଦେଇ ଆଗ। ତାପରେ ସେଥିରେ ପୁର ଟା ମଝିରେ ଦେଇଦେବେ ତାପରେ ପୁଣି ଓପରେ ବିରିଆଣକୁ ଦେଇକି ମାନେ କଣ କରିବେ ଗୋଟେ ଥାଳି କି ଚପା ଯାହା ବି ଥିବ ଗୋଟେ ଘୋଡେଇ ଦେବେ। ପୁଣି ପାଞ୍ଚ ଦି ତିନି ମିନିଟ୍ ଗଲେ ସେଇଟାକୁ ଏପଟକୁ ନେଉଟେଇଦେବେ। କଞ୍ଚା ପଟ ଟାକୁ ତଳକୁ ଦେଇଦେବେ। ପୁଣି ଘୋଡେଇ ଦେବେ। ଦେଖିବେ ତାପରେ ଖାଇବେ ବଢିଆ ଲାଗିବ। ଆଉ ମୁଁ ଟିକିଏ ଏବେ ରହୁଚି।
ହଉ ହଉ ହଉ
ପରେ କଥା ହବା।